ଜୟ ଶ୍ରୀରାମ।
ଜୟ ଶ୍ରୀ ରାମ ବନ୍ଧୁ।
ଆଚ୍ଛା ବନ୍ଧୁ ଏତେ ରାତିରେ କିପରି ମନେ ପକେଇଲେ?
ମନେ ପକାଇବାର କାରଣ ଏୟାକି ଆମ ଗ୍ରାମରେ ହେବାକୁ ଯାଉଥିବା ଅଷ୍ଟ ପ୍ରହରୀ କିପରି ହେବ ସେ ବି ଆଲୋଚନା କରିବାକୁ ଆପଣଙ୍କୁ ମନେ ପକାଇଛି।
ଆଚ୍ଛା ବନ୍ଧୁ ଅଷ୍ଟପ୍ରହରୀ ହବାକୁ ତ ଆହୁରି ଉଁ ତିନି ଦିନି ଅଛି, ତ ଆପଣ ଏତ ଚିନ୍ତିତ କଣ ପାଇଁ?
ଚିନ୍ତା କରିବାକୁ ପଡିବ ବନ୍ଧୁ କାହିଁକି ନା ଅଷ୍ଟ୍ର ପ୍ରହରୀ ପ୍ରତି ଲୋକଙ୍କର ଚାହିଦା ବହୁତ କମିଗଲାଣି, ଏବଂ ଏହାକୁ ସହମତି ଦବାକୁ ବହୁତ କମ ଲୋକ ଆଗକୁ ଆସୁଛନ୍ତି ଏବଂ ଏଥିପ୍ରତି କମ୍ ଉପଚାର କରୁଛନ୍ତି।
ଆଚ୍ଛା ବନ୍ଧୁ। ଦେଖନ୍ତୁ ବନ୍ଧୁ ଆଗ ଭଳି ଆଉ ଏତେ ବାହାର ଗ୍ରାମରୁ କୀର୍ତ୍ତନ କରିବାକୁ ଆମ ଗ୍ରାମକ ଆସୁନାହାନ୍ତି। କାରଣ ହେଉଛି ଆମ ଆମ ଗ୍ରାମର ଲୋକମାନେ ଆଉ କୀର୍ତ୍ତନ ପ୍ରତି ଏତେ ମନ ବଳଉନାହାନ୍ତି। ସେଥିପାଇଁ ବାହାର ଗ୍ରାମରୁ ଲୋକ ଆସିବାକୁ ଆଉ ଇଚ୍ଛା କରୁନାହାନ୍ତି। ବାଧ୍ଯ କଲେ ବି ଏ ଦୁଇ ଚାରୋଟି ଗ୍ରାମରୁ ଲୋକ ଆସୁଚନ୍ତି କୀର୍ତ୍ତନ କରିବା ପାଇଁ। ନହେଲେ ବନ୍ଧୁ ଆଉ କୀର୍ତ୍ତନ କରିବା ପାଇଁ ଲୋକ ଆଉ ଆସୁନାହା
ଏହା ତ ବହୁତ ଦୁଃଖନୀୟ ଘଟଣା। କାହିଁକିନା ଏହା ଏକ ପାଶ୍ଚାତ୍ୟ ଅ ପରମ୍ପରା। ଯେଉଁଟା କି ଆମ ପୂର୍ବ ପିଢୀ ସବୁ ଚାଲି ଆସେ। ସେଥିପାଇଁଁ ଆମକୁ ଆଉ ଏଇଟା ବଜାୟ ରଖିବାକୁ ପିଡିବ ତେଣୁ ଆମେ ଯେପରି ପ୍ରକାରର ହଉ ହୁଁ ଆଖପାଖ ଅଞ୍ଚଳର ଗ୍ରାମକୁ ନିମନ୍ତ୍ରଣ କରିବା। ତାଙ୍କୁ ଅନୁରୋଧ କରିବା ଯେ ଆମ ଅଷ୍ଟପହରୀରେ ଯୋଗ ଦେବା ପାଇଁ।
ଆଚ୍ଛା ବନ୍ଧୁ ମୁଁ ବି ସେଇଆ ଭାବୁଚି। ହେଲେ ଆମ ଗ୍ରାମର ଲୋକମାନେ ତ ଚାହିଁଲେ। କାରଣ ଦେଖନ୍ତୁ ବନ୍ଧୁ। ଏଠି ନିଜ ନିଜର ଇଚ୍ଛା ଏବଂ ନିଜ ନିଜର ଫାଇଦା ପାଇଁ କୀର୍ତ୍ତନ କରିବା ପାଇଁ ଯାଉଛନ୍ତି ତ କୀର୍ତ୍ତନ କରିବା ସମୟରେ ଆମ ଗ୍ରାମର କେତେକ ଅଁ ବୃଦ୍ଧ ଲୋକ ଏବଂ କେତେକ ଯୁବପିଢି ମାନେ ମଦ୍ୟପାନ କରି। କୀର୍ତ୍ତନ କରୁଛନ୍ତି ଆପଣ ତ ଜା ଜାଣିଛନ୍ତି କୀର୍ତ୍ତନ ହଉଛି ଏକ ହରି ହଇ ଦିବସନଙ୍କ ଏକ ଅଂସ। ତ ଏସବୁ କାମ କଲେ କିପରି ହେବ।
ଆପଣଠିକି କହୁଚନ୍ତି। ଆଉ ମୁଁ ଏଇଟା ଭଲସେ ଜାଣିଛି କାହିଁକି ନା ମୁଁ ଆମ ଗ୍ରାମର ସଖକ୍ସନ ମଣ୍ଡଳୀର ଏକ ସଦସ୍ୟ। ଯେହେତୁ ମୁଁ ଏକ ସଦସ୍ୟ ଏବଂ ଅଷ୍ଟ ପ୍ରହରୀର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ସେଥିପାଇଁ ମୁଁ ଇଚ୍ଛୁକ ଯେ ଆମ ଗ୍ରାମରେ ଅଷ୍ଟପ୍ରହର ଟି ହଉ। ଏବଂ ଏପରି ହଉଯେ ଆ ଚାରି ଖଣ୍ଡ ମଉଜା ଆମ ଅଷ୍ଟପହରୀରେ ଯୋଗ ଦିଅନ୍ତୁ ଏବଂ ଉପଭୋଗ୍ କରନ୍ତୁ।
ଆଚ୍ଛା ବନ୍ଧୁ ଆପଣ ତ ଜାଣିଛନ୍ତି ଆପଣ ତ ଏକ ସଂକିର୍ଣ୍ଣ ସ ସଂକୀର୍ତ୍ତନ ମଣ୍ଡଳୀର ଏକ ସଦସ୍ୟ। ମୁଁ ଆପଣଙ୍କ ଠାରୁ କଣ ବେଶୀ ମୁଁ ଜାଣିଛି ଆପଣ ତ କୀର୍ତ୍ତନ କରିବାକୁ ଯାଆନ୍ତି। କୀର୍ତ୍ତନ କରିବାର ସବୁ ଯୋଉ ସବୁ କୀର୍ତ୍ତନ କରିବା ସମୟରେ କିପରି ଉଲ୍ଲଂଘନ ହୁଏ। ଆପଣ ତ ଜାଣିଛନ୍ତି ତ ମୁଁ ଆଉ କଣ କହିବି।
ସେଇଟା ତ ଆମ ଗ୍ରାମ ର ସବୁ ଲୋକ ପିଲା ମାନଙ୍କର ଦୃଷ୍ଟାନ୍। କିନ୍ତୁ ଆମ ପିଲାମାନେ ଜାଣିନାହାନ୍ତି। ସେ ବଡ଼ ପିଲାଙ୍କୁ କି ବୃଦ୍ଧ ଲୋକଙ୍କୁ କେମିତି ସମ୍ମାନ ଦିଆଯିବ ଏବଂ ତାଙ୍କୁ କେମିତି ଅ ତାଙ୍କ ସହିତ ଚଳନ କରାଯିବ ସେଥିପାଇଁ ତାଙ୍କୁ ଏକ କଠୋର କାର୍ଯ୍ୟ ନ କଲେ ମୋ ହିସାବରେ ଭଲ ହୁଅନ୍ତା।
ଆଚ୍ଛା ବନ୍ଧୁ ସେଇ ସେଇଥିପାଇଁ ତ ବନ୍ଧୁ ହଁ ମୁଁ ଅନ୍ୟ ମା ଅନ୍ୟ ଗ୍ରାମକୁ ନିମ୍ରଣ ନିମନ୍ତ୍ରଣ କରିବା ପାଇଁ କିର୍ତ ର୍ତ୍ତନକୁ ମତେ ଲାଜ ଲାଗୁଚି। ଯେଉଁ ଗ୍ରାମ କୁ ଯାଉଚି ସେଇ ଗ୍ରାମର ଲୋକମାନେ କହୁଚନ୍ତି ଯେ ଆପଣଙ୍କ ଗ୍ରାମର ଅଁ ଲୋକମାନେ କୀର୍ତ୍ତନ କରୁନାହାନ୍ତି ଏବଂ କୀର୍ତ୍ତନ କରିବା ସମୟରେ। ଅତି ଖରାପ ଚିନ୍ତାଧାରା। ନେଇ କୀର୍ତ୍ତନ କରିବାକୁ ଆସୁଚନ୍ତି ଯେପରି ମଦ୍ୟପାନ କରୁଚନ୍ତି। ତ କେତେବେଳେ ଉଁ ପର ଝିଅ ବୋହୁଙ୍କୁ। ଉଁ ଙ୍କୁ କମେଣ୍ଟ କରୁଚନ୍ତି ସେଥିପାଇଁ ତ। ମତେ କହିବାକୁ ଲାଜ ଲାଗୁଛି।
ବନ୍ଧୁ ବନ୍ଧୁ ସେ ଯାହା ବି ହଉ। ଯେତେ ଯାହା ବି ହେଲେ ଆମ ସେମାନେ ଆମ ଗ୍ରାମର ବାସିନ୍ଦା। ତେଣୁ ତାଙ୍କୁ କିପରି ଆମେ ବାଟକୁ ଆଣିବା।
କେମିତି ଆମେ ତାଙ୍କୁ ସଠିକ୍ ବାଟ ଦେଖାଇବା ସଟିଙ୍ଗ ଦିସା ଦେଖାଇବା ସେଟା ଆମର।
ଆମର କର୍ତ୍ତବ୍ୟ ବନ୍ଧୁ।
ଆମର କର୍ତ୍ତବ୍ୟ ହେତୁ।
କୁହନ୍ତୁ।
ଆମର କର୍ତ୍ତବ୍ୟ ହେତୁ ଆମେ ସେଟାକୁ ତୁଳାଇବା ହେଲା। ହଉ ସେକଥା ଛାଡନ୍ତୁ ବନ୍ଧୁ। ଆଉ ଆଗୁକୁ ଆସୁଥିବା। ଆମର ଅଷ୍ଟମୀରେ ଆପଣ କିପରି ଅ ଡ୍ରେସ୍ କରିବେ କିପରି ଆପଣ ତାକୁ ଆଣ୍ଡ ଅଣା ନେବେ। ଅଷ୍ଟ ଆମ ଅଷ୍ଟମୀ ପର୍ବର। ସେଇଟା ବତାନ୍ତୁ କାହିଁକି ନା ଆପଣ ତ ଘରର ବଡ ପୁଅ।
ବନ୍ଧୁ ଅଷ୍ଟମୀ ହଉଚି ଘରର ବଡ ପୁଅଙ୍କ ପାଇଁ। କାରଣ ପୂର୍ବ ପିଢ଼ିରୁ। ଉଁ ଚାଲି ଆସିଚି ଯେ ଅଷ୍ଟମୀରେ ବଡ଼ ପୁଅମାନେ। ପୂଜା ହେବେ ଏବଂ ପରୁହାଁ ହେବେ ବୁଝିଲେ କି ଆ ଆପଣ ଘରର ବଡ଼ ପୁଅ ନା ସାନ ପୁଅ? ବନ୍ଧୁ। ବନ୍ଧୁ ମୁଁ ବନ୍ଧୁ ଆପଣଙ୍କ ଆପଣ ଘରର ସାନ ପୁଅ ନା ବଡ଼ ପୁଅ?
ବନ୍ଧୁ ମୁଁ ତ ଘରର ସାନ ପୁଅ ତେଣୁ ମୋ ପାଇଁ ଅ ଟମୀରେ କୌଣସି ପ୍ରକାର ନୂଆ ବସ୍ତ୍ର। ହୁଏ ନାହିଁ କାହିଁକି ନା ଏହି ପର୍ବଟି ବଡ ପୁଅ ମାନଙ୍କ ପାଇଁ।
ଆଚ୍ଛା ବନ୍ଧୁ ମୁଁ ଆପଣଙ୍କର କଷ୍ଟଟିକୁ ଜାଣି ପାରୁଚି ବନ୍ଧୁ। ଘରର ସାନ ପୁଅ ହେଲେ ଅଷ୍ଟମୀରେ ନୂଆ ଉଁ ବ ବସ୍ତ୍ର ନହେଲେ। କିପରି ଯେ କଷ୍ଟ ଲାଗିବ ସେଟା ମୁଁ ଅନୁଭବ କରିପାରୁଚି। ହେଲେ କଣ କରାଯି ବ ଏଇ ଅଷ୍ଟମୀଟା କେବଳ ଘରର ବଡ଼ ପୁଅଙ୍କ ପାଇଁ। ନାଁ କି ସା
ହଁ ଯେ ଯେହେତୁ ଏଇ ପରମ୍ପରାଟି ଲାଗି ରହିଚି। ତେଣୁ ଆମେ ତାକୁ ଭଙ୍ଗ ନ କରିବା। ଆଉ ବିଲକୁଲ ଉଚିତ ନୁହେଁ। ତେଣୁ ଆମେ ବି ସେଇ ପରମ୍ପରା ଅନୁଯାୟୀ। ସବୁ ଜିନିଷକୁ ଖାପ ଖୁଆଇ ଚଳିବାକୁ ପଡିବ ବସ୍ତ୍ର ନହେଲେ କଣ ହେଲା ପିଠା ପଣା ଖାଇକି ତ ଆମେ। ଅଷ୍ଟମୀକୁ ଉପଭୋଗ କରିପାରିବା।
ଆଚ୍ଛା ବନ୍ଧୁ ଆପଣ କହିବା କଥା। ହା ଠିକ୍ ଯେ ହେଲେ ଅଷ୍ଟମୀରେ। ଆମେ ଦୋଳି ଖେଳିଥାଉ ଏବଂ। ପିଠା ଖାଇଥାଉ ଏବଂ ନୂଆ ବସ୍ତ୍ର ନାଇ ଆମେ। ପୂଜା ହେଇଥାଉ ଯାହା ଦ୍ଵାରା କି ଆମେ ଅତ୍ୟନ୍ତ ଖୁସି ଅନୁଭବ କରିଥାଉ, ଏବଂ ସାନ ପୁଅ ମାନେ ଘରେ ଉଁ ଝଗଡା ଲଗାନ୍ତି ଯେ ବଡ ପୁଅଙ୍କ ପାଇଁ ବସ୍ତ୍ର ହଉଚି, ଆମ ପାଇଁ କାଇଁ ହଉନି? ତ ସେଥିପାଇଁ ସାନ ପିଲାମାନଙ୍କୁ ମୁଁ ଏଇଆ କହିବି ଯେ ଅଷ୍ଟମୀ ବି ବଡ଼ ବଡ଼ ହୁଁ ବଡ ପୁଅ ପିଲାଙ୍କ ପାଇଁ, ଛୋଟ ପିଲା ପିଲାଙ୍କ ନାହିଁ।
ଠିକ୍ କଥା ଯେ ବନ୍ଧୁ, କିନ୍ତୁ ଆପଣ ତ ଜାଣିଚନ୍ତି ଯୋଉ ଘରେ ବଡ ପୁଅ ଅଛି, ସେ ଘରେ- ତାଙ୍କର ଚାହିଦା ବହୁତ ଅଧିକ, ହେଲେ ଆଉ ଯୋଉ ପାଖରେ ଛୋଟ ପୁଅ ଅଛି ତାର ଚାହିଦା ବହୁତ କମ୍। ତେଣୁ ଖାଲି କାର୍ଯ୍ୟ କଲା ବେଳେ କଣ ସାନ ପୁଅ ଥାଏ। କାର୍ଯ୍ୟ କଲା ବେଳେ ବଡ ପୁଅଙ୍କୁ ମନେ ପକାନ୍ତି ନାହିଁ କାହିଁକି? ଏଇ ପାର୍ଥକ୍ୟ କାହିଁକି ଏ ପରମ୍ପରା ରହିଛି?
ଆଚ୍ଛା ବନ୍ଧୁ ଏଇଟା ଆମେ ନୁହେଁ, ଏଟା ଆମ ପୂର୍ବ ପୁରୁଷରୁୁ ଚାଲି ଆସିଛି। ଯେପରିକି ଆପଣ ଭାବନ୍ତୁ ଅ ଆଜିିକି ଦୀର୍ଘ ବୋଧେ, ତମର ଜନ୍ମ ଥିବ କି ନାହିଁ ମୁଁ ଜାଣିନି ବନ୍ଧୁ? ତ ବାପା କୁହନ୍ତି ଏଇଟା ବହୁତ ପୁରାତନ ପରମ୍ପରାରୁ ଆସିଛି।
ହଁ ତ ସେଟା ଠିକ୍ କଥା, ସେଥିପାଇଁ ସେ ତାର ପରମ୍ପରା ଅନୁଯାୟୀ ସେଠାରେ ଖାପ ଖୁଆଇକି ଚାଲିବାକୁ ପଡିବ। ଆଉ ବନ୍ଧୁ ଏବେ ମୁଁ ତ ଏବେ ଆପଣଙ୍କ ସହିତ ସମ୍ପର୍କ କରିବା ପୂର୍ବରୁ, ମୁଁ ମୋ ବୋଉ କୁ ବହୁତ କାମରେ ସାହାଯ୍ୟ କରିକି ଆସିଲି। ଆପଣ ମୁଁ- ଜାଣିବାକୁ ଚାହୁଁଛି ଯେ, ଆପଣ ଆପଣଙ୍କ ବୋଉଙ୍କୁ କୋଉଁ କୋଉଁ କାମରେ ସାହାଯ୍ୟ କରନ୍ତି, ଏବଂ ଆପଣଙ୍କ ବୋଉ କୋଉ ସାହାଯ୍ୟ କରିକି, ଆପଣ ତାଙ୍କୁ ସାହାଯ୍ୟ କରନ୍ତି।
ଆଚ୍ଛା ବନ୍ଧୁ ମୁଁ ତାଙ୍କୁ ବହୁତ ପ୍ରକାରର ସାହାଯ୍ୟ କରେ। ଯେପରିକି ଲୁଗା ସଫା କରିବାରେ, ଯେପରିକି ଘର ରୋଷେଇ। ବାସରେ ସାହାଯ୍ୟ କରେ। ଏହିପରି ଭାବରେ ମୁଁ ମୋର ମାଆଙ୍କୁ ଘରେ ସାହାଯ୍ୟ କରେ। ଆପଣ ଆପଣଙ୍କ ମା କୁ କିଭଳି କିଭଳି ପ୍ରକାରେ ସାହାଯ୍ୟ କରନ୍ତି?
ବନ୍ଧୁ ମୁଁ ମାଙ୍କୁ ସବୁ ପ୍ରକାର ସାହାଯ୍ୟ କରେ, ଯେଉଁ ଯେପରିକି ଏବେ ବାସନ ମାଜିକି ଆସିଲି। ତାଙ୍କର ଗୋଡ ଚାଲୁ ନଥିବାରୁ, ତାଙ୍କୁ ମୁଁ ହାତରେ ଧରି ଧରି ବାଡି ପରି ସାହାରା ଦେଇ ଦେଇ ତାଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରୁଥିଲି, ଏବଂ ତାଙ୍କ ଗୋଡରେ ତୈଳ ମାଲିସ କରୁଥିଲି। ଏହିପରି ସବୁ କାର୍ଯ୍ୟ ତାଙ୍କର ମୁଁ ତୁଲାଉଛି।
ଧନ୍ୟବାଦ ବନ୍ଧୁ। ଆପଣ ଙ୍କ ପରି ପୁଅ ମିଳିବା ବହୁତ ସୌଭାଗ୍ୟର କଥା, ତେଣୁ ବନ୍ଧୁ ଆମେ ବର୍ତ୍ତମାନ ଏକ କାର୍ଯ୍ୟରେ ବ୍ୟସ୍ତ ଅଛୁ। ତ ଆମେ ପରେ କଥା ହେବା ବନ୍ଧୁ ରହୁଛି।
ହଉ ବନ୍ଧୁ କାଲି ଦେଖା ହବ ରହିଲି, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।